ଏ ନଅ
ଆଜ୍ଞା। କଣ କରୁଚନ୍ତି ଆପଣ?
ଏଇଠି ଖାଇକି ଶୋଇଆ ପାଇଁ ଆସିଲି।
ଓହୋ। ଆଉ କଣ ଖାଇଲେ କି ଆଜି?
ଖାଇଲି ଆଜି ପୁରି ଆଉ ମଟର ତରକାରୀ ହେଇଥିଲା। ଆଉ ଆପଣ କଣ ଖାଇଚନ୍ତି?
ଆପଣ କଣ ଖାଇଲେ?
ଆପଣ
ମୁଁ କହିଲି ଆପଣ କଣ ଖାଇଲେ?
କଣ ଭଏସ ଏମିତି ଶୁଭୁଚି? ନାଁ କିଛି କ୍ଲିୟର ଶୁଭୁ